ହାଲୋ ହଁ ଆବାଜ ଆସ
ହଁ ହଁ ହଁ ହଁ।
ହଁ କଣ କରୁଥିଲ?
ଏଇଠି ବସିଥିଲି ଆଉ।
ଆଚ୍ଛା ଆଚଛା ଆଉ ତମେ ତାହେଲେ ଛୋଟବେେଳେ ଯାଉଥିଲ? ଗୁରୁ ବାପା ଗରୁ ମାଙ୍କ ପାଖକୁ ଟ୍ୟୁସନ୍ ନା?
ହଁ ମୁଁ ଏତେ ମାଡ଼ ଖାଇଚି ସେଇଠି ମାନେ ମୁଁ ଛୋଟ ବେଳୁ ମତେ ଲାଗିଲାଣି ମାଡେଇ ହେଇଗଲି ମୁଁ। ଏତେ ମାଡ।
ମୋ ସାନ ଭାଇ ଯାଉଥିଲା ସେଠିକି ହେଲା। ଭଗବାନ ଠି ଯୋଉ ଭଳିଆ ମାଡ ମାରନ୍ତି ମୁଁ ମୋ ଭାଇ ମାଡ ଖାଇକି ଆସେ ନା ମୁଁ ଦେଖେ। ମାନେ ସେ ପାଠ ଠିକ ଥାଉ କି ଭୁଲ ଥାଉ ତାଙ୍କର ପୁଳାଏ ବିଧା।
ପିଲା ଖାଲି ମାଡ ମାନେ ଖାଲେ ଡରିଯିବେ ସେ ବୋଧେ ମାନେ ଏତେ ମାରନ୍ତି ଏତେ ମାରନ୍ତି ମାନେ
ଆଉ ତାଙ୍କର ଭଲ କଥା ତ କେବେ ନାହିଁ। ସେ ସବୁବେଳେ ଯେମିତି ଖୋ ଖା କର କଥା କହୁଥିବେ।
ସିଏ କେବେ ଭଲରେ କଥା ହେଇନାହାନ୍ତି କେବେ। ସବୁବେଳେ ସେଇଭଳିଆ। ମୁଁ ତ ମାନେ ଏ ଯ ତ ମାନେ ମୁଁ ପୁରା ଯାଉଥିଲି ଟିଉସନ ମୁଁ ପୁରାୱାନ କ୍ଲାସ୍ ରୁ ପାଖାପାଖି ଥ୍ରୀ କ୍ଲାସ, ଥ୍ରୀ କ୍ଲାସ ନା ଫୋର କ୍ଲାସ ଯାଏଁ ଯାଇଚି।
ହଁ ସେ ଫୋର କ୍ଲାସ ଯାଏ ହିଁ କରୁଥିଲେ।
ହଁ ହଁ ତ ସିଏ ମୁଁ ପୁରା ସିଏ ମତେ ପୁରା ଭଲରେ ଚିହ୍ନି ଯା ଚନ୍ତି ସେଠି ମୁଁ ଦଶମ ଯାଇଏ ମୁଁ ଡରୁଥିଲି। ସେ ମର୍ଣିଂ ଟିଚର ମୁଁ ଥର ଆସିଲା ବେଳେ ସେ ବେଳେ ବେଳେ ଦେଖ ଖାଇଯିବେ କଣ ମୁଁ ଏତେ ଡରେ ତାଙ୍କୁ ହଁ ହଁ ହଁ। ତାପରେ ସୂର୍ଯ୍ୟମଣି ଗୁରୁଜୀ ତ ମୋର ସବୁ ଟ୍ୟୁସନ ମାନେ ରୂପାଦିଦି ଙ୍କ ଭଉଣି ଯଉ ଦୀପା ଦିଦି
ହୁଁ।
ତ ସିଏ ହିଁ ସବୁ ମୋର ସିଏ ହିଁ ବୁଝି ଯାଇଥିଲେ, ମାନେ କୁଆଡେ ଯିବି କଣ ଏଇଟତ କ୍ଲାସ ପରେ। ମୁଁ ଏତେ ମାନେ ସବୁ ମାନେ ରୂପାଦିଦି ଯୋଉଠି ଯୋଉଠି ଯାଉଥିଲେ ମୁଁ ବି ସେଇଠି ସେଇଠି ଯାଇଥି
ହଁ ରୁପାଲି ବି ସେଇଠିକି ଯାଉଥିଲା ତ।
ଏତେ ମାଡ ସୂର୍ଯ୍ୟମଣୀ ମାନେ ସୂର୍ଯ୍ୟମଣି ଗୁରୁଜୀ ଙ୍କ ଟ୍ୟୁସନ କିନ୍ତୁ ଯାଇକି ମୋର ୱେଷ୍ଟ ହେଇଗଲା ମାନେ ସିଏ ତାଙ୍କର ବର୍ଷ ମାନେ କଣ କହିଲ ଆମେ ଯୋଉ ବର୍ଷ ଟେନ୍ଥ ପଢିଲୁ ନା ନାଇନ୍ତ ଜଷ୍ଟ ପଢିଥିଲୁ ସେ ତାଙ୍କର ଘର କରିଦେଇକି ପଳେଇଲେ।
ଓହୋ ମାନେ ସିଏ ଆଉ ଟ୍ୟୁସନ କଲେନି?
ନାଇଁ ଟିଉସନ କଲେ। ମାନେ ଆଗରୁ ସେ ସେଇଠି ଆମେ ଯୋଉଠି ଟ୍ୟୁସନ ଯାଉଥିଲୁ ସେଇଠି ରହିକି ପୁରା ଟିଉସନ କରଉଥିଲେ। କିନ୍ତୁ ତାପରେ ସେ ଯେତେବେଳେ ପଳେଇଲେ ସେ ଆ ମାନେ ଆସୁଥିଲେ ଟ୍ୟୁ ସେଇ ଘରେ ଛାଡି ନଥିଲେ। ସେ ସେଇଠି ଆସୁଥିଲେ ପଢେଇବାକୁ ପୁଣି ପଳଉଥିଲେ। ସେଇଥିପାଇଁ ସେ ମାନେ ବେଶୀ ଦେଖିଲେନି ଆଉ। ମାନେ ଜମା ଏମତି ଦେଖିଲେନି ସେ ପୁରା ମାନେ ପୁରା ଛାଡି ହିଁ ଦେଲେ ଏତେ ପଢିଲୁନି କେହି ପଢେଇଲେନି। ସେ ଟିକେ ଠିକ ସେ କିଛି ପଢେଇଲେନି। ସେଇଥିପାଇଁ ମୋର ମ୍ୟାଥ ର ଆଉ ସାଇନ୍ସ ପୁରା ଏତେ ମାନେ ମୋର ପୁରା କମ ମାର୍କସ ରହିଲା କେବଳ ସେଇଥିପାଇଁ। ମ୍ୟାଥ୍ ସାଇନ୍ସ ଟା ଭଲ ହେଇଥିଲେ ଆଉ ଟିକେ ଭଲ ମାର୍କ ହୋଇଯାଇଥାଆନ୍ତା।
ମାନେ ସେ ମନ ଦେଇକି ପଢେଇଲେନି ଯେମିତି ଆଗରୁ ପିଲାଙ୍କୁ ପଢ଼ଉଥିଲେ ଆଉ।
ସିଏ ମାନେ କଣ କହିଲେ ମାନେ ସିଏ ଆଗରୁ କଣ ମାନେ ତାପରେ ତାଙ୍କର କଣ କହିଲ ଯାଜ ପୁର ଆଡେ ନା କଣ ଗମେଣ୍ଟ ଟିଚର ନା ସ ଆଡେ ତାଙ୍କର ସ୍କୁଲ ଥିଲା ତ ସିଏ ବସ ରେ ସବୁବେଳେ ବସ ରେ ଟିୟୁସନ ସାରିବେ ସକାଳୁ ଗୋଟେ ତାପରେ ବସରେ ଯିବେ ସେ ସ୍କୁଲ୍ ତାଙ୍କ ଟିଚର ମାନେ ସେ ଯିବେ ସିଏ ଆମର ଧର ଟିଉସନ ଦେବେ ସେପୁଣି ସକାଳୁ ସାଢେ ପାଞ୍ଚଟାରୁ ଟିଉସନ କରିବେ ଆମେ ପିଲା ପାଞ୍ଚଟା ପନ୍ଦରରୁ ଯିବୁ ଭୋ ତାଙ୍କ ଘରେ ବସିବୁ ଉଁ ତାପରେ ହଁ ତାପରେ ସେପୁଣି ମାନେ ଆସିଲା ବେଳକୁତ ସେ ଲେଟ୍ କରିଦେବେ ବେଳେ ବେଳେ ଛଅଟା କରିଦେବେ ପାଞ୍ଚଟା ଚାଳିଶି ତାଙ୍କ ମନ ସେକେତେଳେ ଲେଟରେ ଆସିବେ।
ହଁ ମାନେ ସେ ସବୁବେଳେ ଏମିତି କରନ୍ତି ଭୁବନେଶ୍ୱରରୁ ପୁଣି ଯାଜପୁରରୁ ଯାଆନ୍ତି ପୁଣି ସ୍କୁଲ ଆଟେଣ୍ଡ କରିବାକୁ। ପୁଣି ଆସିକି କରନ୍ତି?
ହଁ ସେମିତି ହିଁତ। ସିଏ ତାପରେ ଅଧା ମାନେ ଆସିଥିବେ ଆସିକି କଣ ଟିକେ ପଢେଇଥିବେକି ନାଇଁ ମାନେ ସାଇନ୍ସରେ ଟିକେ ନୋଟ୍ ଡାକିଦେବେ ତାପରେ ମନଇଚ୍ଛା କଣ ଟିକେନାଗୁ ପଢେଇ ଦେଇଥିବେକି ନାହିଁ ସେ ତମେ ନିଜେ ନିଜେ କର ନିଜେ ନିଜେ କର କହିକି ନିଜେ ଯିବେ ଗାଧେଇବାକୁ ତାଙ୍କ ସ୍କୁଲ ପାଇଁ ସେତାଙ୍କର ବାହାରିବେ ବାହାରିକି ତାଙ୍କର ପୁଣି ମାନେ ଆମର ଧର ସାଢେ ଆଠଟା ଟିଉସନ ଛୁଟି ହେଲା ତସେ ଆଠଟା ମାନେ ସାତଟା ପଈଚାଲିଶି ପଚିଶିରୁ ପଳେଇବେ। ସେ ଏମିତିରେ ସାତଟା କୋଡିଏରୁ ପାଖାପାଖରୁ ସେଛାଡ଼ି ଦେଇଥିବେ ଗଧେଇ ବାଧେଇ ସାରିକି ସେ ତାଙ୍କର ଇଏ କରିବେ ଆମେ ସେଥିରେ ପିଲା ପିଲାତ ଅଛନ୍ତି ନା ଆମର ସେ ପଳେଇବେନା କଣ କିଏ ବୁଝୁଥିଲା। ସେ ତଳେ ମାନେ ସେଗୁରୁଜୀ ପଳେଇଲେ ଆମେ ପୁରା ଖୁସି ହେଇଯାଉଥିଲୁ ପାଠ ନିଜେ ନିଜେ ମାନେ ପାଠତ କିଛି ପଢୁ ନଥିଲୁ ଖାଲି ସେଇଠି ପିଲା ମାନଙ୍କର ତାଙ୍କର ମସ୍ତି ଚାଲିଥିଲା ଆଉ।
ହଁ ମାନେ ଗୁରୁଜୀ ନରହିଲେ ପିଲା ଆଉ ଆମେବି ଯେହେତୁ ମାନେ ବିଶ୍ୱାସ କରିବନି ଆମେ ଯେତେବେଳେ ବି ବିଦ୍ୟାଧର ଗୁରୁଜୀଙ୍କ ପାଖରେ ଥିଲୁ। ଅ ବିଦ୍ୟାଧର ଗୁରୁଜୀ ଜାଣିଥିବ କେ ଏତେ ଷ୍ଟ୍ରିଟ୍ ସିଏ ଯୋଉ ବାଡାନ୍ତି ମାନେ ମାନେ ଅମୁହା ବାଡାନ୍ତି।
ହଁ ସେ ବାଡ଼ାନ୍ତି ହଁ।
ହଁ ମାନେ ସେ ଏତେ ଷ୍ଟ୍ରିଟ୍ ହେଇକିବି ପିଲା ପୁରା ଗାଲୁଆ ହେଇଗଲେ। ମୁଁତ ନିଜେ ଗଲୁଆ ହେଇଗଲି।
ବାସ୍ ଯେତେ ଷ୍ଟ୍ରିଟ୍ ମାନେ ଟିଚର ଯେତେ ଷ୍ଟ୍ରିଟ୍ ହବ ପିଲା ସେତେ ଗାଲୁଆ ହେଇଯାଆନ୍ତି ସତରେ ମାନେ ତାଙ୍କ ମାଡ଼ ଗୁଡାକୁବି କିଛି ଫରକ୍ ପଡ଼େନି ଯୋଉ ଭଳିଆ।
ବିଦ୍ୟାଧର ଗୁରୁଜୀଙ୍କ ଗୋଟିଏ ପ୍ଲସ ପଏଣ୍ଟ କଣ କହିଲ ତାଙ୍କ ଘରେ କରାନ୍ତି ତାଙ୍କ ଘରେ ବହୁତ୍ ସ୍ପେସ୍ ଅଛି ହେଲା।
ହଁ ହଁ ହଁ।
ତସିଏ ଆଉ କୁଆଡ଼େ ଯିବା ଆସିବା କରନ୍ତିୁନିସେ ପୁରା ସେଇଠି ବସନ୍ତି ଆମେ ଟିକେ ଚାହିଁବୁ ଗୁରୁଜୀ ଟିକେ କ୍ଷୀର ପାଇଁ ଯାଆନ୍ତେନି ହାରି ସେ ସବୁବେଳେ ଆମକୁ ଛା ସାରିକି ଯାଆନ୍ତି କ୍ଷୀର ପାଇଁ ଆସୁ ଆସୁ ଆଉ ଗୋଟେ ବ ସେଆସି ଯାଆନ୍ତି ସେତାଙ୍କୁ କରନ୍ତି ଆମେ ଭାବୁ ଗୋଟେ ଗୁରୁଜୀ ଟିକେ ମ ମଝିରୁ ପାଳନ୍ତିିନି କ୍ଷୀର ପାଇଁ ଗୁରୁଜୀ ଟିକେ ରୋଷେଇ କରନ୍ତି ଯାଇକି ସେ ଘ ସେଇ ଗୁରୁଜୀ କିନ୍ତୁ ଜମା ଯିବେନି। ଗୁରୁଜୀଙ୍କୁ ଆମେ କହିବୁ ଯେ ଆପଣଙ୍କ କ୍ଷୀର ଆସିବନିକି ଯେଆପଣ ରୋଷେଇ କରିବେନିକି ସ୍କୁ ସ୍କୁଲବା ଲେଟ୍ ହେଇଯିବ ତମର ଏତେ କାଇଁ ମୁଣ୍ଡ ଖେଳଉଚି।
ଗୁରୁଜୀ ଖାଲି କେମିତି ହଁ ଉଠିବେ ଆମେ ଆମର ଟିକେ କଥାବାର୍ତ୍ତା ହବୁ ମଜାମସ୍ତି କରିବୁ।
ଓଉ ତୁ ଇଂଲିଶ ଟିଉସନ କୋଉଠିକି ଯାଉଥିଲ ସୁଦର୍ଶନ ଗୁରୁଜୀ।
ହଁ ରଣା ଗୁରୁଜୀ।
ହଁ ଏମୁଁ ଭାବିଥିଲି ସେଇଠି ସେଇଠିକି ଯିବି ବୋଲି ତାପରେ ମତେ ଦୀପାଦିଦି କହିଲେ ବୋଲି, ତାଙ୍କ ଇଏରେ ପଳେଇଲି ଆଉ।
ହଁ ମାନେ ଇଏ ବି ବାଡଉଥିଲେ କିଏ ରଣା ଗୁରୁଜୀ ନା ବାଡ଼ାନ୍ତିନି ମୁଁ ଟିକେ ଦୁଷ୍ଟ ହୁଏ ତ, ସେ ଗାଳି କରନ୍ତି। ଦୁଷ୍ଟ କଣ ସେ ତବେଳେ କାହାକୁ ମାନିବାକୁ ଇଚ୍ଛା ହଉନଥିଲା।
ସେତେବେଳେ ତ ଗୋଟେ ସ୍କୁଲ୍ ବେଳେ ଗୋଟେ ସେଇଭଳିଆ ଚିନ୍ତାଧାରା। ମାନେ କାହାକୁ ମାନେନି ଯେତେ ମଜା ମସ୍ତି କରିବ। ତାରି ଭିତରେ ଗାଳି ଶୁଣିଦବ। ସେ ସ- ଭିତରେ ଲ
ହଁ କିନ୍ତୁ ସୁଦର୍ଶ ଜୀଙ୍କର, ଗୋଟେ ମାଇନସ୍ ପଏଣ୍ଟ କଣ କହିଲ? ମନେ କର ତୋମେ ଦେ ଖୁଛନ୍ତି ଗୁରୁଜୀ, ତୋମେ ଖରାପ ହଉଚ ନା
ମାନେ ତୋମେ ପଢୁନ, କିଛି କରୁନ, ଗୁରୁଜୀ ତୋମକୁ ଏତେ ସିରିଏସ୍ ନେବେନି।
ତ ସେ ଭଲ ପିଲାଙ୍କୁ ଦେଖିଲେ ଆଉ। ମାନେ ସେମାନେ ତ ଭଲ କରିବେ, ତାଙ୍କୁ ଆଉ ଟିକେ ଭଲ କରେ। ପିଲା ଯୋଉମାନେ ପଳେଇଲେ, ପଢିଲେନି, ପଢିଲେନି ଆଉ।
ହଁ ତାଙ୍କର ବ୍ୟାଚ୍ ରେ କଣ କହିଲ? ତାଙ୍କର ପିଲା ଟିକେ ବେଶୀ ଆସ ସିଏକୁ। ଆଉ ହଁ, ପିଲା ଟିକେ ବେଶୀ ଆସିବାକୁ, ସେଠି ଫିସ୍ ଆଗରୁ କମ ନଉଥିଲେ। ମୋ ବେଳେ ସେ ଫିସ୍ କମ ନିଅନ୍ତି ହେଲା। ପାଁଶ ଟଙ୍କା ନଉଥିଲେ। ହଁ, ପିଲା ଟିକେ ବେଶୀ ଆସିବାକୁ। ସିଏ କଣ କରିଲେ କହିଲ? ପୁରା ଆରେଞ୍ଜ କରିକି ରଖିଥିଲେ। ତାଙ୍କର ଦିଟା ବ୍ୟାଚ୍ ରେ ଭଲ ପିଲା ବି ଅଛନ୍ତି। ଖରାପ ପିଲା ବି ଅଛନ୍ତି।
ହଁ, ହଁ, ହଁ।
ତ ସିଏ ସବୁ ବ୍ୟାଚ୍ ରେ, ଭଲ ପିଲାଙ୍କୁ ବେଶୀ ଆଟେନସନ୍ ଦେଲେ।
ଛ
କିନ୍ତୁ, ଆମ୍ ବିଦ୍ୟାଧର ଗୁଜଜୀଙ୍କର କଣ, ସିଏ ପୁରା ଅଲଗା କରିଦେବେ। ଭଲ ପିଲା ଗୋଟେ ବ୍ୟାଚ୍, ଖରାପ ପିଲା ଗୋଟେ ବ୍ୟାଚ୍। ଖରାପ ପିଲାଙ୍କୁ ଆଖି ବନ୍ଦ କରି ବାଡେଇବେ।
ଠିକ କଥା, ମାନେ ଆମର ବି କଣ କହିଲେ? ଆମର ମାନେ ଯୋଉ ଯିବୁ ମାନେ ସୁ-ସୁ-ସୁ- କଣ ତାଙ୍କ ନାଁ? ଭୁଲିଗଲି। ସୂର୍ଯ୍ୟମଣି ଗୁରୁଜୀ। ସୂର୍ଯ୍ୟମଣି ଗୁରୁଜୀଙ୍କ ଟିଉସନ ରେ ମାନେ ଷ୍ଟାର୍ଟିଙ୍ଗ ରୁ ତୋମେ ଗୋଟେ ଏକ୍ଜାମ୍ ଦବ। ଏକ୍ଜାମ୍ ଦେଇ କି ସେ ଯେତିକି ମାର୍କ ରଖିବେ। ସେ ସେଇ ହିସାବ ରେ, ମାନେ ଫିଫ୍ଟି ଫିଫ୍ଟି କରାନ୍ତି।
ହଁ, ଇଏ କଣ କହିଲ? ସିଏ ମାନେ ସ୍କୁ ଯୋଉ ସୁଦର୍ଶନ ଗୁରୁଜୀ କଣ କହିଲ? ସିଏ ଜାଣିଥାନ୍ତି ନା, ମାନେ ସୁ କୁଲ୍ ର ପଫମାନ୍ସ ଦେଖି ସେମାନେ ସବୁ କରନ୍ତି। ଆଉ ବିଦ୍ୟାଧର ଗୁରୁଜୀ ବି ସେଇଆ କରନ୍ତି।
ହଁ, ସେମାନେ ସ୍କୁଲ୍ ଟିଚର୍ ନା, ତ ସେ ଜାଣି ଦିଅନ୍ତି ଟିକେ।
ଆଉ ସୁଦର୍ଶନ ଗୁରୁଜୀ କୋଶ୍ଚିନ ଦେଇ ଦିଅନ୍ତି ଟିଉସନ ରେ। ହେଲେ ବି ମୁଁ ବିଶ୍ଵାସ କରେନି। ମୁଁ କହେ ଗୁରୁଜୀ, ଇଏ ଗୁରୁଜୀ କୋଉଠୁ ଟିଉସନ ରେ ଦେବେ ପେପ କାହିଁ ନା ସିଏ ସେତେବେଳେ ସ୍କୁଲ୍ ରେ ବି ନଥିଲେ ନା। ସୁ କୁଲ୍ ଛାଡିଦେଇଥିଲେ। ମୁଁ କେବେ ତାଙ୍କୁ ମୁଁ ହଁ, ମୁଁ ତାଙ୍କ କୋଶ୍ଚିନ୍ ପେପର୍ ସ ମୁଁ ଆଣିକି ରୂପାଲୀକୁ ଦେବି। ସୁଚିସ୍ମିତାକୁ ଦେବି। ମୁଁ ନିଜେ ପଢ଼ିବିନି। ମୋତେ ବିଶ୍ଵାସ ହୁଏନି ସୁ ଦର୍ଶନ ଗୁରୁଜୀ ଆଣିକି କୋଉଠୁ ଆମକୁ ଦେବେ। ସିଏ ତ ନିଜେ ସ୍କୁଲ୍ ରେ ନାହାନ୍ତି। କିନ୍ତୁ ତାଙ୍କ ଚିହ୍ନା ଗୁରୁଜୀ ମାନେ ସବୁ ଇଏ କରନ୍ତି।
ହଁ ସେ ଟିଚର୍ ମାନଙ୍କର ଚିହ୍ନା ଥିବ ନା। ତାଙ୍କ ଲିଙ୍କ୍ ଥିବ ସେ ପଠେଇ ଦେଇଥିବେ ଆଉ।
ହଁ ତ ମୁଁ ପଢ଼ିକି ଯିବିନି ସେମାନେ ରଖିଥିବେ ପଚିଶରୁ ପଚିଶି। ମୋର ଥିବ, ନାଇଁ ମୁଁ ଅଲଗା ସବୁ ପଢ଼େ।
ମୁଁ ତାଙ୍କ ସିଲେକ୍ସନ କେବେ ପଡନି। ମୋର କମି ଯେ ସେଇ ଏକୋଇଶ, କି ଉଣେଇଶ। ଏମିତି ରହେ ଆଉ। ସ୍କୁ ମାର୍କ ବି କଣ ଯାଉଛି ମତେ ସ୍କୁଲ ନାର, ଜିରୋ ଆସିଗଲେ। ହଁ। ଘର ଲୋକ ଟିକେ ଗାଳି କରନ୍ତି।
କେବଳ ସେଇ ଯୁ ଟିକେ ଘର ଲୋକ ଦେଖିଦେଲେ ଟିକେ ମାନେ ଡର ମୋର ମାନେ ଅଛି ମାନେ ଦଶମରେ ଷ୍ଟାର୍ଟିଂ ରୁ ଜମା ପଢିଲିନି ଜମା ପଢିଲିିନି ମାନେ ସେଇ ପିଲାମାନଙ୍କ ସହିତ ମିଶିକି ଟିୟୁସନ ରେ ଯାଇକି ଖଟି ମାନେ ଏମିତି ପୁରା ମଜା ମଜାରେ ଚଲେଇଲି। ସେଇ ସୁ ଯୁ ବିଦ୍ୟାଧର ଗୋ ଜି ଗୋଟେ ଥର ମ ସିଏ ମୋ ମାମା କୁ ବହୁତ ଭଲରେ ଜାଣିଛନ୍ତି ସିଏ ତାପରେ ମୋ ମାମା ଏମିତି ସେ କଣ କହିଥିଲେ ଭଗବାନ କୁ ଜଣ ମୁଁ ଜାଣିବି ନଥିଲି
ହୁଁ।
ଗୋଟେ ଏମିତି ନର୍ମାଲ ବସିଥିଲ ମୋ ମାମା ମୋତେ ଡାକିଲାଁ ଜାଣିବି ନାହିଁ ମୋତେ ବିଦ୍ୟାଧର ମୋତେ କଲ ବି କରିଥିଲେ। ଭାଇ ସେ ଡାକିଲା ମତେ ଚପଲରେ ବାଢ଼େଇ ଲିଟ୍ରଲି ତାଙ୍କ ପାଖରେ ତା ପାଖରେ ସେଠୀ ଚପଲ ଥୁଆ ହେଇଥିଲା ମୋତେ ଚପଲେ ମାରୁଥିଲା ତାପରେ ମୁଁ ପାଠ ପଢିଥିଲେ। ମାନେ ମତେ ଏତେ ଚିଡିଥିଲି ଗୁରୁଜୀଙ୍କୁ ସେ ଗୁରୁଜୀ କିନ୍ତୁ ମତେ ଭାରି ଭଲ ପାଆନ୍ତି। ମାନେ ସିଏ ମାନେ ସିଏ କହନ୍ତି ଯେ ତୁ ଟିକେ ଭଲ ପିଲା ଟା ଆଉ ପିଲାମାନଙ୍କ ସହିତ ମିଶିକି ପାଠ ଫାଠ ପଢୁନୁ।
ହଁ ସିଏ ଗୁ ବିଦ୍ୟଧର ଗୁର୍ଜି ହଉଛନ୍ତି ମାନେ କଣ କହିଲ ଆମର ମୋ ବାପାଙ୍କର ବହୁତ କ୍ଲୋଜ ମାନେ ଆମ ଫ୍ୟାମିଲି ରେ ଯେତିକି ସବୁ ଭୁବନେଶ୍ଵରରେ ଅଛନ୍ତି ଆମ କଜନ ମାନେ ସେ ସମସ୍ତେ ତାଙ୍କ ପାଖରୁ ପଡିଛନ୍ତି।
ଆମର ବି ସେୟା ମାନେ ସେ ମାନେ ସବୁଜାଣି ଚିହ୍ନି ଜାଣିଛନ୍ତି ସବୁ ଗୋ
ହଁ ତ ସେଥିପାଇଁ ମୁଁ ତାଙ୍କ ଟାର୍ଗେଟ ରେ ଥିଲି ଆଉ ମୋ କଜନ ମାନେ ଯୋଉମାନେ ସବୁ ପଢିଥିଲେ ସେମାନେ ବହୁତ ଭଲ ଭଲ ଷ୍ଟୁଡେଣ୍ଟ ମତେ ଛାଡି ଦେଇେଇକି।
ତାହେଲେ ଆହୁରି ବେଶୀ ଆଉ ହଁ।
ମାଡ ମାନେ ପଡିଲେ ମୁଁ ଜ୍ୟାକେଟ ପିନ୍ଧିକି ଯାଏ ଖରା ଦିନରେ ମାଡରୁ ବଞ୍ଚିବି ବୋଲି।
ହୋ ହୋ ଭାଇ ଶୁ ମାନେ ସୂର୍ଯ୍ୟବାଣି ବୋଲି ଯେ ଏତେ ମାରନ୍ତି ଏତେ ମାରନ୍ତି ସେ ପୁରା ଦେଖିବେନି ସେ ପୁରା ମାରି ଦେଇଛି। ଜେକ୍ ଆଖି ମୁଜିକି ମାରିବେ ତାକୁ।
ତି ସେ ଅତି ବାଡାନ୍ତି।
ସେ ବହୁତୁ ବାଡାନ୍ତି ବହୁତ ପିଲା ଡରିକି ଟିୟୁସନ ଯାଆନ୍ତିନି ତାଙ୍କର ମାଡ
ଆମର ଆମର ଏ ଏତେ ନୁହଁ ମାନେ ସିଏ ସୁଦ ଯୋଉ ବିଦ୍ୟାଧର ଗୁରୁଜୀ କଣ କହୀଲ ରିଜନ ପାଇଁ ହିଁ ବାଡ଼େଇବେ। ମନେକର ତମେ କାଉଠି ଦୁଷ୍ଟ ହେଲ ଆଉ ସେ ବାଡେଇ ବି ଯେତିକି ହସେଇ ବି ସେ ସେତିକି ମାନେ କଣ କହିଲ?
କି ନୁହଁ?
ହଁ ସେ ମଜା ବି କରାନ୍ତି। ହିଁ ହିଁ ହିଁ। ନ ହସାନ୍ତି ମନେକରେ ତମ ବାଡେଇ ମନେ ତର ତମ ବାଡେଇ ଛନ୍ତି ତମର ଗୋଡ ପୋଡ ହଁ ବାଡେଇକି ଗୋଡ ହାତ ଫ୍ରାକ୍ଚର କରିଦେବେ ସିଏ। ଓମ କୁ ଜାଣିଥିବ ଶୁଭ ସୂର୍ଯ୍ୟ ନା କଣ ତାଙ୍କ ନଁ? ହଁ ତା ଆଣ୍ଠୁରେ ବାଜିଗଲା ଓ ସେକିି କାନ୍ଦ ସିଏ ସେଇଥର ବି କଣ ପରୀକ୍ଷା କରିଥିଲେ ହଁ ମୋର ମନେ ଅଛି। ଟେନ୍ଥ ର ପରୀକ୍ଷା କରିଥିଲେ। ଯୋଉ ପିଲାଙ୍କର ସବୁ ଶହ ମାର୍କ ର କରିଥିଲି ପଚାଶ ତଳେ ହଉଥିଲା ସେ ମାନେ ମାଡ ହେଇଥିଲା। କି ମାଡ ପିଲାମାନାନଙ୍କୁ ମୁଁ ସେଇଥିରେ ବଞ୍ଚି ଯାଇଥିଲି ମୋର ତେୟା ଅସି ନା ଚୋର ଆସିଥିଲା ବେଶୀ ମାଡ ଖାଇନଥିଲି ଯୋଉମାନେ ସବୁ ମାନେ
ହଉ ପ ଯୋଉ ଆଉ ଥରେ କରୁଛି ନହେଲେ।
ହଁ ହଁ ହଁ।